ହ୍ୟାଲୋ ହଁ ହଁ ସୁଗାଯାଉଛି ହଁ ହଁ।
ହଁ ଆପଣଙ୍କୁ ମୋ କଥା ଶୁଣା ଯାଉଛି?
ଆଜ୍ଞା ଆଜ୍ଞା।
ଆଜ୍ଞା ମତେ ବି ଆପଣଙ୍କ କଥା ଶୁଣା ଯାଉଛି। ତ
ହଁ।
ଆପଣ କଣ କରୁଛନ୍ତି?
ତ ଏ ଖାଇକିନା ଆସି ଶୋଇଛି ଆଉ।
ଆଜ୍ଞା ଆମେ କଣ ଗୋଟେ କଥା ହଉଥିଲେ ହଁ କୋ କୋଉ କଣ ହଁ। ସେଇ ଯୋଉ ରଜତ ରଜତ ଯେ ସେ ବା ଆମର କୋଚିଂ ରେ ପଢୁଥିଲା ସେ ପିଲା ଟା।
ହଁ ହଁ ସେ ହେଲା ହବ ଆମ ଘର ପାଖରେ ମୋ ଭାଇଟା ହବ।
ହଁ ହଁ।
ମାନେ ବଦବାପଙ୍କ ପୁଅ ଆଉ।
ଓ ନିଜ ବଡ ବାପା?
ହଁ ହଁ।
ଆଉ ସେଇଆ କଉନ ଭାଇ ହିଁ ହବ।
ଭାଇ ବଡାପା ଙ୍କ ପୁଅ।
ଓହୋ।
ଆଉ ବିଷ ଭାଇ କି ଜାଣିଛନ୍ତି ବିଷ।
ଆ ବଡଜେନା।
ହଁ ବିଶ୍ୱ ପତଳା ହେଇକିନା।
ପତଳା ନା ପତଳା ନାଇଁ ମୁଁ ଗୋଟେ ମ ବିଶ୍ଵ ପ ସେତେବେଳେ ମୁଁ ଜାଣିଥିବି ବୋଧେ କିନ୍ତୁ କେ ଜାଣି ନା ନା ମୁଁ ଜାଣିନି।
ଆଉ ସୌମ୍ୟକୁ ତ ଜାଣିଥିବେ ସେ ତ ମୋଟା ହେଇକି ନା। ନା ସୌଭାଗ୍ୟ ଭାଇ ସିଏ।
ସୌଭାଗ୍ୟକୁ ମୁଁ ଦେଖିନି କେବେ। ନା ମୁଁ ଖାଲି କଥା ହେଇଛି କିନ୍ତୁ ସୌମ୍ୟ
ଏଇ ସୌମ୍ୟ ତ ଆପଣଙ୍କ ଟପର ରେ ଆଉ।
ହଁ ହଁ ସିଏ ତ ମୋର ଗୋଟେ ଭଲ ସାଙ୍ଗ ଟା ସବୁଠାରୁ ଭଲ ସାଙ୍ଗ।
ହଁ ମୁଁ ତାଙ୍କ ସହିତ ତ ଏଇ ହଁ। ତାଙ୍କ ଘରେ ତ ମୁଁତ କଥା ହେଇ ସବୁବେଳେ।
ଓହୋ ତାହେଲେ ତମର କୋଉ କଲେଜ ପଢିବାର
ମୋର ତ ଇଚ୍ଛା ଅଛି ସେଇ ବିଜେବି। ହଁ।
କାଇଁ ଏଇ ବିଜେପି କୁ ଆସିଛ ବିଜେପି ରେ ଏମିତି କିଛି ନାହିଁ ସେଆଡେ ବି ଭଲ ଭଲେଜ ଅଛି।
ହଁ।
ଆଞ।
ତମେ କୋଉ କଲେଜ ପଡୁଛ? ସ୍ଟ
ମାନେ ମୁଁ ଏବେ ବି ସେଇ ବିଜେବି।
ବିଜେ ବି ଓହୋ।
ହଁ। ମୋର ସେ ପ୍ରଥମରେ ସେ ବିଜେବି ମତେ ଲାଗୁ
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଆଜ୍ଞା।
ମୁଁ କହିଲି କି ପ୍ଲ ବି ସେଇଠି ପଡିଲି ପ୍ଲସ୍ ଥ୍ରୀ ବି ସେ ସେଇଠି ପଢିଲି। ହଁ ସେଇଠି କରିବି ତାପରେ ସେ ଚାକିରି ମଜା ଲାଗିଲେ।
ହୁଁ ସବୁ ସେ ଗୋଟେ ଗଲେ ୟାଙ୍କର ତ ହେଇଗଲା। ପ୍ଲଟ କଲେଜ ଆଙ୍ଗାର।
କାହାର କାହାର?
ଏଇ ରଜତ।
ଓହୋ।
ରଜ ତାର ତ ଭାଇ ତାର ଷ୍ଟୁଆର୍ଟ କଲେଜ ଆଉ
ସେ ବୋଧେ ଜିଓଲୋଜି ପଢୁଛି।
ହଁ ହଁ ସେ ଜିଓଲୋଜି ପଢୁଛି।
ଓ ହଁ ମତେ ସୌମ୍ୟ କହୁଥିଲା ସେ ଜିଓଲୋଜି ପଢୁଛି ବୋଲି।
ହଁ।
ଆରେ ଦିଏ କେ ସେ ଯୋଉ ବିଶ୍ୱଜିତ୍ ଜେନା ମଣି ତା ନା କଣ ସେ ଯୋଉ ବିଶ୍ଵନାଁ ଟା।
ବିଶ୍ୱ ନାଁ ଟା ତ ହଁ ତା ଇନସ୍ଟାଗ୍ରାମ ଇନସ୍ଟାଗ୍ରାମ ଆଇଡି।
ହୁଁ ତାହେଲେ ମୁଁ ଜାଣିନି ବୋଧେ ତାକୁ କାରଣ ମୁଁ ଗୋଟେ ଆଉ ଯାହାକୁ ଜାଣିଛି ସିଏ ହଉଛି କଣ ଜେନାମଣି।
ହଉ ସେ ଆଉ କେ ଥବ।
ହଁ ହଁ ତାକୁ ମୁଁ ଜାଣିଛି ସିଏ ଆମ ସାଙ୍ଗ ମ ହଁ କୁହ?
ହଁ ରେଭେନ୍ସାରେ ତ ଇଏ ପଡୁଛି ଯୋଉ ସୌମ୍ୟ ଭାଇ ସୌମ୍ୟ ଭାଇ।
ହଁ। ସେ ଟପର ଆଉ ସେ ରେଭେନ୍ସାରେ ତାର ହେଇଗଲା ଆଉ
ହଁ।
ସିଏ ହଉଛି ଆମ କୋଚିଂର ସମସ୍ତଙ୍କ ଠାରୁ ଭଲ ପଢେ ସିଏ।
ହଁ ହଁ।
ଆଉ ତାହେଲେ ଆପଣ ଆଉ ଚାହୁଁଛନ୍ତି ବିଜେପିରେ ପକେଇବେ ଆଉ କୋଉଠି କୋଉଠି ପକେଇବେ?
ବିଜେପିରେ ପକେଇ ଫାଷ୍ଟ ରେଭେନ୍ସାରେ ପକେଇଛି ତାରେ ବିଜେପି। ତାପରେ ଜେକେବିକେ ଷ୍ଟୁଆର୍ଟ ଆଉ ହେଲା ଆମ ଜଗତସିଂହପୁରର ଏସ ବି ଏମ୍ ଆଉ
ଓ ହୋ। ହୁଁ ଆଉ ତାହେଲେ ଖାଇବା ପିଇବା ସରିଗଲାଣି ସବୁ ସରିଗଲାଣି।
ଆଜ୍ଞା।
ହଁ ସେ ବିଜେପିରେ ସେମିତି ଏତେ କିଛି ନାହିଁ ଯେ ସେଇଟା ଏତେ ଇଏ ମାନେ ଖାସ୍ ଲାଗିଲାନି ମତେ ତ ଲାଗିଲାନି ତମ ଭାଇକୁ ଲାଗୁଥିବ କାଳେ?
ନା ତାକୁୁଏ ସିଏ ତ ମତେ କହୁଛି ତୁ ସେଠି ପଢନା? ଆ ପୁରା ଖାଲି ବୁଲି ବୁଲି ବାତରା ହେଇଯିବୁ।
ହଁ ସତ କଥା ଖାଲି ବୁଲି ବୁଲି ସିଏ ନିଜେ ବି ବୁଲିଛି ନା ସେ ସେଥିପାଇଁ ସେ କହୁଛି କହିଛନ୍ତି ଟିକିଇ ଆପଣଙ୍କୁ କି ଆପଣ ସେଠିକି ନଯାଆନ୍ତୁ?
ହଁ ସେ ଖାଲି ତ ସବୁବେଳେ ଖାଲି ସେ ବୁଲେ ତାର ଖାଲି ବୁଲିବ। କଉଛି ମୁଁ ଦଶମ ଯେତିକି ପଢୁଥିଲି ପ୍ଲସ ଟୁରେ ସେତିକି ପଢିନି।
ହ ସେ ସେଇଟା ସେତିକି କେହି ବି ପଢି ନାହାନ୍ତି ସମସ୍ତେ ପ୍ଲସ ଟୁ ରେ ବାତରା ହେଇଗଲେ। ଯେତେ ଜଣ ଘରେ ଥିଲେ ସେତେ ଜଣ ହଁ ଟିକେ ପଢିଛନ୍ତି। କିନ୍ତୁ ଆଉ ଯୋଉମାନେ ଘରେ ନଥିଲେ ହଷ୍ଟେଲରେ ଥିଲେ ସେମାନେ କେହି କିଛି ପଢିନାହାଁନ୍ତି ସେଇଥିପାଇଁ ତାଙ୍କର ଟିକେ କମି ଯାଇଛି। ଟିକେ ନାହିଁ ବହୁତ କମି ଯାଇଛି ନାଇଣ୍ଟି ପରସେଣ୍ଟ ପିଲାଙ୍କର ବି ଏଇଟି ପରସେଣ୍ଟ ରହିଛି।
ହଁ ତାର ତ ସେଇ ଚାରିଶହ କୋଡିଏ ନା କେତେ ଥିଲା?
ଓହୋ ସେଇ ହଷ୍ଟେଲ ପିଲା ବା ସମସ୍ତଙ୍କର କମିଯାଇଛି ବହୁତ କମ ଏମିତି ହଷ୍ଟେଲ ପିଲା ଯେ ତାଙ୍କର ମାନେ ଠିକ ଠାକ୍ ଅଛି ତାଙ୍କ ଅନୁସାରେ। ଫିର୍ ବି ଯେତେ ଅଧିକ ମାର୍କ ହେଲେ ବି ସମସ୍ତଙ୍କୁ ଲାଗେକି ଉଁ ତାଙ୍କର କମିଗଲା ବୋଲି।
ହଁ।
ଆଉ ତାହେଲେ ଆଉ ଆପଣ ସେଇ ବିଜେପି କୁ ହିଁ ଆସିବେ ବିଜେପିର ଫୁଲ ଫର୍ମ କହିଲେ?
ବକ୍ସି ଜଗବନ୍ଧୁ ବିଦ୍ୟାଧର।
ହଁ। ନା ହଁ ଠିକ୍ ଅଛି ଆଉ ନାଇଁ ଏଚ ଏ ଏସ୍ ହାୟାର ସେକେଣ୍ଡାରୀ ସ୍କୁଲ୍।
ହଁ।
ଉଁ ଆଉ ଆମର ତ ଏପଟଟା ହଉଛି ବକ୍ସି ଜଗବନ୍ଧୁ ବିଦ୍ୟାଧର ଅଟୋନୋମସ କଲେଜ। ଯେହେତୁ ପ୍ଲସ୍ ଥ୍ରୀ ଅଛି ପିଜି ବି ଅଛି।
ହୁଁ।
ହୁଁ।
ଆପଣ କୋଉ ଜାଗାରେ ଗଡିବାକୁ ଇଚ୍ଛା ଅଛନ୍ତି।
ହ ମୁଁ ତ ସେଇଠି କରୁଛି ଆଉ ପ୍ଲସ୍ ଥ୍ରୀ ଆଉ ସେଇ ବିଜେିବି ରେ ଆଉ।
କୋଉ ଚାକିରୀ କରିବେ।
ଓହୋ ଚାକିରି ସେଇ ସେଇଟା ମୁଁ ଚିନ୍ତା କରିନାହିଁ।
ହଁ ହଁ
ଆପଣ କୋଉ ଚାକିରି କରିବେ।
ସେଇଟା ଆମେ ପଢ଼ୁ ପଢ଼ୁ ଯୋ ଯାଇଁ ଗଲୁ ଆଉ।
ହଁ ସେ ଏମଲେସ ସମସ୍ତେ ଏମଲେସ।
ହଁ ହଁ। ଆମର ଏମ୍ ନାହିଁ।
ଏଇମ ରଖିବା କଥା ନା ଆଉ ମୁଁ କାହାକୁ କହୁଛି ଯେ ମୁଁ ନିଜେ ରଖିନି।
ହଉ।
ହଁ।
ରାନ୍ଧି ଆସେ କି ନାଇଁ।
ନା ନା ମୋତେ ରାନ୍ଧି ଆସେ ନାହିଁ।
ରାନ୍ଧି ଆସେନି।
ରାନ୍ଧେ ରାନ୍ଧେ ଏତେ ଭ ହରେ କରିଥିଲୁ ଅକ୍ଷ ଗଡେ ମସଲାଟା ଦେଇ ଦେଇଥିଲି ସମସ୍ତେ ଝାଡା ହେଲେ।
ହଁ। ଆଜ୍ଞା।
ମୁଁ ତ ଜାଣିନି ଆଉ। ମୁଁ ଆଣିନି ଥରେ ଆଣିଦେଇଥିଲି ସେମିତିଆଉ। ହଁ ରାନ୍ଧା ଜାଣିଛି ଏତେ ଭଲରେ ନୁହଁ।
ଆଜ୍ଞା ଆପଣଙ୍କ ଭଏସଟା କ୍ଲିୟର ହଉନି।
ହେଲା।
ହ୍ୟାଲୋ ହଁ ହଁ ଏଇ ଶୁଭାଗଲା।
ହଁ ମୁଁ କହିଲି କି ହଁ ମୁଁ କହିଲି କି ଆଉ ଓହୋ ଆପଣଙ୍କ ହାତରୁ ଯିଏ ଆପଣଙ୍କ ହାତରନ୍ଧା ଯିଏ ଖାଇବ ସେ ମାନେ ମରିବା ସେହିତ ସମାନ ହେଇଯିବ।
ହଁ ହଁ।
କେତେବେଳେ ବି ସେ ଟପକି ଯାଇପାରେ ଉପରକୁ ଯାଇପାରେ।
ଆପଣଙ୍କୁ ସବୁ ରାନ୍ଧି ଆସେ?
ନାଇଁ ନାଇଁ ମତେ ତ କିଛି ରାନ୍ଧି ଆସେନି ସେତିକି ତ ହେଲେ ଆସୁଛି ଆପଣଙ୍କୁ ଚିକେନ, କିନ୍ତୁ ତା ଦେହରେ କଣ ମିଶ ଶେଇ ଦେଲେ ଗୋଟେ ମସଲା, ଆପଣଙ୍କ ଘର ଲୋକ ଝାଡା ହେଲେ ନା।
ଭଲ ନାଇଁ ସାଙ୍ଗ ପିଲାମାନେ କରିଥିଲେ ସେଥିଲାଗି।
ତାହେଲେ ସାଙ୍ଗମାନେ
ସାଙ୍ଗମାନେ
ସାଙ୍ଗମାନେ। ଭଲ ଆଉ ଆପଣ ଗୋଟେ ଦିନେ ସାଙ୍ଗମାନେ ଏକ୍ସପେକ୍ଟଟେସନ ଖାଇବେ। ସବୁବେଳେ ଯେତେବେଳେ ଆଉ ଯେତେବେଳେ ଭୋ ଜି ହେଉଥିବ ଆପଣଙ୍କୁ ବୋଧେ ମନା ହଉଥିବ ତୁ ଯାଆନି ଭାଇ, ତୁମେ ଯାଅନି।
ହଁ ଆଉ ପୋଡ଼ି ଦେଇଥିଲି।
ଆଉ ପୋଡ଼ି ଦେଇଥିଲି ଚିକେନ ମସଲାଟା, ହଁ।
ଜିନିଷ ନଷ୍ଟ କରିବାକୁ ଆସୁଛି।
ହୁଁ
ହଁ ଯେ ଆପଣ ଟ୍ରାଏ କରୁଛନ୍ତି ସେଇଟା ଗୋଟେ ଭଲ କଥା ଯେ କିନ୍ତୁ ଟିକେ କମ ଆମାଉଣ୍ଟ ରେ ଟ୍ରାଏ କରନ୍ତୁ ଯେହେତୁ କମ ଖାଦ୍ୟ ନଷ୍ଟ ହେବ।
ହଁ ଆମେ ସେ କିଲେ ଦେଢ଼ କିଲେ ଏମତି ଆଣିକି କରୁ ଆଉ ଚାରି ପାଞ୍ଚ ଜଣ ଆମେ ତାଙ୍କୁ ଜଣଉନୁ କାଲି ଯେ ଆମର ଏ ଆମେ ଫିଷ୍ଟ କରୁଥିଲୁ ତାଙ୍କ । ତାଙ୍କ ଘରେ କେହି ନାହାନ୍ତି ନା ପୁରୀ ଯାଇଥିଲେ
କିଏ କରିଥିଲେ ପୁଣି?
ଏଥରକ ଆମର ଜଣେ ସାନ ବୋର କରି ରୋଷେଇ
ଓହୋ ଯାହା ହଉ ଆପଣଙ୍କ ଘାତରନ୍ଧଟା ଆପଣଙ୍କ ସାଙ୍ଗମାନଙ୍କୁ ଖାଇବାକୁ ପଡିଲାନି ନହେଲେ ନାଇଁ ସେମାନେ ବହୁତ ଅ ଚିନ୍ତାରେ ପଡି ଯାଇଥାନ୍ତେ ଖାଇବୁ ନା ଉପରକୁ ଯିବୁ?
ହଁ ହଁ ହଁ।
ଆପଣ କିଛି ବି ମିଶେଇ ଦଉଛନ୍ତି ନା, ଆପଣ ଏମିତି କେମତି ମସଲା ତିଆରି କରିଦଉଛନ୍ତି ସେଇ ମସ୍ ଲା ଗୁଡାକ ଆପଣ ଶତ୍ରୁମାନଙ୍କୁ ଖୋଇଦେବେ।
ଆ ହଁ।
ଯାହା ଉପରେ ରାଗ ଥିବ ତାକୁ ଏମିତିଆ କରିକି ଖୁଆଇବେ। ହଁ କୁହନ୍ତୁ?
ଆଉ ର ରଜ ତ ସେଠି ତାର ଅ ସେ ଭାଇ ସେ ତାର ରୋଷେଇ କରି ତା ସଳଖଉଛି ମେଶ୍ ରେ ରହିକିନା।
ଓ ସେ ନିଜେ ନିଜେ ରୋଷେଇ କରି ଖାଉଛି?
ହଁ ତାକୁ ସବୁ ରୋଷେଇ ଆସେ ବିରିୟାନୀ, ଫିରିୟାନୀ ଚିକେନ ତାକୁ ସବୁ ରୋଷେଇ ଆସେ।
ଯା ହଉ। ତା ତାହେଲେ ତା ତାର ମାନେ ଠିକ ଠାକ ଅଛି ଆଉ ମାନେ ଯେ ତ ସିଏ ଆଉ ଠେଲା ଖାଇବନି ପାହାଡ ତଳୁ ଆଉ ପାହାଡ ଉପରୁ ଆଉ।
ହଁ।
ଯେତକ ସବୁ ଆସୁଛି, ହଉ ମୋର ଟିକେ କାମ ଆସିଥାରୁ ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରି
ଆଉ ରାତିରେ କଥା ହବା